ହାଲୋ।
କେମିତି ଅଛନ୍ତି?
ଆଜ୍ଞା କୁହନ୍ତୁ ହୁଁ ଭଲ ଅଛି ଆପଣ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛି। ଆଉ ଦେହପା କେମିତି ଅଛି? ମୁଁ ତ ଏବେ ବସିକି ଖାଇକି ଆସି ବସିଛି ଆଉ।
ଆଚ୍ଛା।
ଆପଣ?
ମତେ ବି ଖାଇବା ପାଇଁ କିଛି ସମୟ ମିଳିଚି। ତ ମୁଁ ସେଇ ସମୟ ଭିତରେ ଆପଣଙ୍କ ସହ କଥା ହଉଛି ଆଉ।
ଆଜ୍ଞା ଆଜ୍ଞା। ଆଉ ଆଜି କୋଉ ଟପିକ୍ ଉପରେ କଥା ହେବା।
ଆପଣ କିଛି ଯେମିତି ପର୍ଯ୍ୟଟନ ସ୍ଥଳୀ ଉପରେ କିଛି କୁହନ୍ତୁ? ଆପଣ କ କୋଉ କୋଉ ଜାଗା ଭଲଲାଗେ ଆଉ କଣ
ମତେ ମତେ ତ ବହୁତ ଭଲଲାଗେ। ଗେ ଯେ ଆମର ଜଗନ୍ନାଥ ମନ୍ଦିର। କାହିଁକି ନା ଆପଣ ଜାଣିଥିବେ ସେରା ଆମର ଚାରି ଧାମ, ସେ ଚାରି ଧାମରୁ ଗୋଟେ ଧାମ ହେଲା ପୁ ପୁରୀ ଜଗନ୍ନାଥ ।
ଚାରିଧାମ ଭିତରୁ ଗୋଟାଏ ଧାମ।
ଜଗନ୍ନାଥ ଧାମ, ଜଗନ୍ନା ଧାମ ପ୍ରସି ପ୍ରସିଦ୍ଧ ଜାଣିଥିବେ ରଥଯାତ୍ରା ପାଇଁ ପ୍ରସିଦ୍ଧ। କାହିଁକି ନା ଆପଣ ଜାଣିଥିବେ ଭଗବାନ
କଣ କହିଲେ? ହ୍ୟାଲୋ।
ହ୍ୟାଲୋ।
ହଁ ଶୁଭାଗଲାଗି, ହଁ। ହ୍ୟାଲୋ। ହ୍ୟାଲୋ।
ହଁ ହଁ ଶୁଭୁ ଛି ହଁ ଶୁଭୁଛି କୁହନ୍ତୁ, ହ୍ୟାଲୋ। ହୁଁ-ହୁଁ ଶୁଭୁଛି, କୁହନ୍ତୁ।
ହଁ ମୁଁ ଯେ କହିଲିନି ପୁ ଜଗନ୍ନାଥ ଧାମ ଗୋଟେ ଗୋଟେ ଧାମ ଚାରି ଧାମରୁ। କାହିଁକି ନା ଜଗନ୍ନାଥ ଜାଣିଥିବେ। ଭଗବାନ ଜଗନ୍ନାଥ ନି ଜେ ସବୁ କିଛି, ସିଏ ଚାହିଁଲେ ଆମର ଲା ମାନେ ଭାଗ୍ୟକୁ ଚେଞ୍ଜ୍ କରା ମାନେ ବଦଳେଇ ପାରନ୍ତି। ଆଜ୍ଞା ଆଜ୍ଞା। ଆଉ ଆପଣ ତ ଚାରିଧାମ ଭିତରୁ ଆଉ କିଛି ଧାମ ନାଁ ଜାଣିଥିବେ ତ ଟିକେ କୁହନ୍ତୁ ଆମେ ଶୁଣିବାକୁ ଚାହୁଁଛୁ ଆପଣଙ୍କ ପାଟିରୁ।
ମୋର୍
ହଁ ମୁଁ କହୁଛି ଆପ୍
ସେ ହଁ ସିଓର୍, ଆପଣ କୁହନ୍ତୁ।
ଯେ ଆପଣ ଜାଣିଥିବେ ଗୋଟେ ହେଲା ସେ ଜଗନ୍ନାଥଙ୍କ ଟେ ମାନେ ମନ୍ ମନ୍ଦିର ପୁରୀ ଧାମ ଆଉ ଗୋଟେ ହେଲା କୋଣାର୍କ କୋଣାର୍କ ଟେମ୍ପଲ ଆଉ ଗୋଟା, ତ ପୁଣି ଲିଙ୍ଗରାଜ ଟେମ୍ପଲ ଭୁବନେଶ୍ଵରରେ ଆମର ଅଛି, ଟେମ୍ପଲସି
ନାଇଁ ନାଇଁ କୋଣାର୍କ ମନ୍ଦିର ଲିଙ୍ଗରାଜ ମନ୍ଦିର ଏଇ ସବୁ ତ ଆମର ଓଡିଶାରେ ଯାଉଛି ହେଲେ ସେ ତ ଆମର ଚାରି ଧାମରେ ଯାଉନି।
ଓହୋଃ, ସେଇଟା ବି ଠିକ୍ କଥା କହିନ୍ତି।
ଚାରି ଧାମରେ ଆମର ଯୋଉଟା ଯାଉଛି ସିଏ ହେଲା ବଦ୍ରି ବଦ୍ରି ମୁଁ ବି ମାନେ ଟିକେ ସନ୍ଦେହରେ ଅଛି ବଦ୍ରିନାଥ ନାଥ କଣ ବଦ୍ରିନାଥ ଦ୍ଵାରିକା ବଦ୍ରିନାଥ, ବଦ୍ରିନାଥ ହଁ ବଦ୍ରିନାଥ ଦ୍ଵାରିକା ଅ-ଅ-ଅ ପୁରୀ
ପୁରୀ ଆଣ୍ଡେ ରାମେଶ୍ୱରମ୍।
ହଁ ରାମେଶ୍ୱରମ୍।
ଆଜ୍ଞା ଠିକ୍ କଥା କହିଲେ।
ଆପଣ ଯୋଉ ସବୁ ନାଁଆ କହିଲେ ଯେମିତି ଲିଙ୍ଗରାଜ୍ ଜ କୋଣାର୍କ ଏଇ ସବୁ ଆମ ଓଡିଶାରେ ଆମ ଓଡିଶାରେ ଯେମିତିକି ମନ୍ ମନ୍ଦିର ମାଳିନୀ ସହର କୁହାଯାଏ ଭୁବନେଶ୍ଵରକୁ, ସେଇ ସହରରେ ସେ ସବୁ ଯାଉଛି।
ଆପଣ କୋଉ
ମୁଁ ବର୍ତ୍ତମାନ ସେଇ ସହରରେ ହିଁ ଅଛି ଭୁବନେଶ୍ଵରରେ।
ଭୁବନେଶ୍ଵରରେ, ଭଲ କଥା ଭଲ କଥା।
ଆଜ୍ଞା ଆଉ ଆପଣ
ମୁଁ ବରମପୁର ସହରରେ ରହୁଛି।
ଆଛା ଆପଣଙ୍କର ଘର ବି ବରହମପୁର ନା ଆଉ
ନାଇଁ ନାଇଁ ଆମ ଆଠ ଗଡା ପାଇଁ ରହୁଛି ଆମ ଘର ଖୋର୍ଦ୍ଧା।
ଖୁର୍ଦ୍ଧା
ଆଜ୍ଞା।
ଆଚ୍ଛା ତାହଲେ ଆ
ହଁ କହି ନା ଖୋର ଖୋର୍ଦ୍ଧାର ଖୋର୍ଦ୍ଧା ଜିଲ୍ଲାରେ ହିଁ ତ ଭୁବନେଶ୍ୱର ଯାଉଛି ନା
ଖୋର୍ଦ୍ଧା ସେମିତି କିଛି ପ୍ରସିଦ୍ଧ ଆପଣଙ୍କର ଘରେ
ପ୍ରସି ପ୍ରସିଦ୍ଧ ଅଛି ଅଛି ନା ବରଂ ହଁ ବ ବ ବରୁଣେଇ ଅଛି। ବରୁଣେଇ ଜାଣିଥିବେ। ଆଜ୍ଞା ଆଜ୍ଞା ବରୁଣେଇ ପାହାଡ ତାପରେ ଅ ଅ ଅ ଅଟ୍ରି ଜଳ ଅଟ୍ରିରେ ଜଳପ୍ରପାତ ଆଉ ତାପରେ ଆଉ ଗୋଟେ ଆଉ ଗୋଟେ ପର୍ଯ୍ୟଟନସ୍ଥଳ ତ ଯୋଉ ଅ ଅ ଅଟ୍ରିରେ
ଗରମ ପାଣି ଯେଉ ଉଠି ହୁଏ ତ
ଆଜ୍ଞା ଆଜ୍ଞା।
ବାଘ ମା ଅଟରି ତ ଆରମ ପାଣି ପାଇଁ ମୁଁସି ନୁ ଆ କ ଏକ
ତାପରେ ଚି ଚିଲିକା ଚିଲିକା ଦେଖିଥିବେ।
ହଁ ସେ ଚିଲିକା ଜାଣିଛି ବିର ଚିଲିକା ଯାଇନି ହ୍ୟାଲୋ।
ଆଜ୍ଞା। ହଁ କହୁନାହାନ୍ତି।
ହଁ ମୁଁ କହିଲି ମୁ ମୁଁ ଚିଲିକା ମୁଁ ଯାଇନି
ଆଜ୍ଞା।
ହ୍ୟାଲୋ
ହଁ କହୁନାହାନ୍ତି କୁହନ୍ତୁ ମୁଁ ଅଛି ହଁ ହ୍ୟାଲୋ ହ୍ୟାଲୋ।
ହଁ ଚିଲିକା ବିରେ ବହୁ
ଚିଲିକା ଯାଇନାହାନ୍ତି ଆପଣ କହୁଛନ୍ତି ତ
ଶେ ମନ୍ ହୁଁ ହୁଁ
ହଁ କହୁନାହାନ୍ତି ଅଛି। ହଁ ସୁଭା ହେଉଛି ଶୁଭା ହେଉଛି।
କହିଲ ମୁ ମନ୍ଦିର ବିଚିଲିକା ମନ୍ଦିର ସେ ମୁଁ ଯାଇନି ଯିବା ପାଇଁ
ନାଇଁ ନାଇଁ ଚିଲିକା ମନ୍ଦିର ନାଇଁ ଆକୋଚ୍ଚୋଲି ଚିଲିକା ହ୍ରଦ ଟା ସେଇଟା। ହ୍ୟାଲୋ ଚିଲିଆକ୍ଚୁଲି ସେଇଟା ଚିଲିକା ମନ୍ଦିର ନାହିଁ ଚିଲିକା ହ୍ରଦ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋଓ।
ହ୍ୟାଲୋ।
ହ୍ୟାଲୋ ହ୍ୟାଲୋ ସୁଭାହେଲା ତ।
ହଁ ହଁ ଶୁଭ ଗଲା ନାଇଁ ନାଇଁ ମୁଁ ମୁ ମୁଁ କହିଲି ଯେ। ଚିଲିକା ହ୍ରଦ ଟେ ଠିକ୍ ଅ ଅଛି ତା ସହିତ କାଳିଜାଇ ମନ୍ଦିର ବି ସେ ଜାଗାରେ ଅ କିନା ହଁ ତ ମୁଁ ସେଇ କଥା ହଁ ହଁ ହେଲେ ମତେ ସେଇ ସୁଯୋଗ କେବେ ମିଳିନି ସେଇଠିକୁ ଯିବା ପାଇଁ। ଆଉ ମତେ ଭୟ ବି ଲାଗେ କାହିଁକି ଯୋଉ ଡଙ୍ଗାରେ ବୁଡ଼ିବା ବୁଢିବାରେ ଯୋଉ କିଛିଟା ନିୟୁଜ୍ ଯୋଉ ଆଖି ଆଗକୁ ଆସିଚି ମତେ ସେଇଥିପାଇଁ ଭୟ ଲାଗେ।
ନାଇଁ ଆପଣ ଯୋଉ ଆପଣ ଯୋଉଟା କହିଲେନି କି ସେମ୍ ଟୁ ସେମ୍ ମତେ ବି ଏଇ ଭୟ ଟା ଆସିଥାଏ ବେଳେ ବେଳେ ସେଥିପାଇଁ ମୁଁ ବି ମୁଁ ବି କେବେ ଯାଇନି ମୁଁ ଚିଲିକା ହ୍ରଦ ଦେଖିଛି ସତ କିନ୍ତୁ କାଳି ଯାଇ କେବେ ମନ୍ଦିର ବୁଲିବାକୁ ଯାଇନାହିଁ।
ଆଚ୍ଛା ହଁ ମୋତେ ସେଇ ଭୟ ଟା ମନରେ ରହିଯାଇଛି ଯୋଉଥିପାଇଁ କି ମୁଁ କେବେ ଇଚ୍ଛା ପ୍ରକାଶ କରିନି ଯିବା ପାଇଁ। ଆଗକୁ ସୁଯୋଗ ମିଳିଲେ ନିହାତି ଯିବି।
ଆଜ୍ଞା ନିଶ୍ଚିନ୍ତବୁଆ ଆମ ଜୀବନରେ କିଛି ନାହିଁ ଆଜି ଆଜିର ଜୀବନ କାଲିିକି ନାହିଁ ଆଜି ଆମେ ସେ ଜିନିଷ ନ ଦେଖିବା ଆମେ ଜୀବନ ସାରା ଆଉ ଦେଖିପାରିବା ନାହିଁ।
ଉହୁଁ।
ତାପରେ ଆପଣ ତ ବ୍ରହ୍ମପୁର ସହର ଦେଖିନାହାନ୍ତି କେବେ କୁହ
ନା ନା ନା ନା ମୁଁ ଯାଇଚି। ହୁଁ ହୁଁ ସବୁ ଆମର ସେ ସବୁବେଳେ ଯେତେବେଳେ କିଛି ମେଡିକାଲ୍ କେସ୍ ପଡ଼େ କିଛି ଯଦି ମେଡିକାଲ ବେସିକ୍ ଜରୁରୀ କାଳୀନ ଉପରେ ମାନେ କିଛି ଯଦି ଅଧିକ ହିଁ କିଛି ଦେହ ଖରାପ ଥାଏ କଣ ତ ହିସାବରେ ସେଇ ମେଡିକାଲ୍ ମୁଁ ଯିବା ପାଇଁ ଇଛା ପ୍ରକାଶ କଥାକୁ ଯେମିତି
ଓଃ ଆପଣ ତାହେଲେ ଏ ବ୍ରହ୍ମପୁର ବଡ଼ ମେଡିକାଲରେ ଆସନ୍ତି ବେଳେ ବେଳେ।
ହଁ ହଁ ମୁଁ କନ୍ଧ ମୁଁ କନ୍ଧମାଳ ଜିଲ୍ଲାର ଛୁଆ। ତ ଆମ ଆମଠୁ ପାଖ ହେଇଛି ମାନେ ସେଇ ଜାଗା ଟା।
ଓ ହୋ ହୋ ହୋ ଆପଣ ତାହେଲେ ତ ରାମଲିଙ୍ଗେଶ ର ଉତ୍ତରେଶ୍ଵର ଆ ଗୋକୁଳ ଧାମ ସବୁ ବୁଲିଥିବେ ନା?
ନା ନା ମୁଁ ମାନେ ପର୍ଯ୍ୟଟନ ସ୍ଥଳୀ କେବେ ବୁଲିବା ପାଇଁ ସୁଯୋଗ ପାଇନି। ସବୁବେଳେ ମୁଁ ମେଡିକାଲ୍ କେସ୍ ରେ ଯାଇଥାଏ।
ଆଜ୍ଞା ତାହେଲେ ଆପଣ ଆପଣ ତାହେଲେ ଆମ ମାନଙ୍କର ମାନେ ଆଁ ଲୋକଙ୍କୁ ବଞ୍ଚଉଛନ୍ତି ସେଇଟା ତା ତାଠୁ ବଡ଼ କିଛି ନାହିଁ ଆପଣ ଜାଣନ୍ତି। ଆପଣ କହିଲା ଭଳିଆ ଭଗବାନ ଙ୍କୁ ମା ଭଗବାନ ଦେଖି ଦ୍ଵିତୀୟ ଭଗବାନ ସହିତ ସମାନ ବେଳେବେଳେ ପାଖାପାଖି।
ହଁ। ସେଇ ଜିନିଷ ତ ଠିକ୍ କହିଲେ।
କଣ କରିବା ଆପଣ ଯା ହେଉ ମାନେ ଏଇ ଏଇଭଳିଆ ସୁଯୋଗ ପାଇକି ଆପଣ ବହୁତ୍ ଗୌରବ ମନବୋଧ କରୁଥିବେ ଲାଗୁଚି ବି।
ନାଇଁ ସେମିତି କିଛି ବି ନୁହଁ।
ଆଜ୍ଞା।
ହୁଁ। ଆପଣ ଆମ ଜିଲ୍ଲା କେବେ ବୁଲିବା ପାଇଁ ଯାଇଛନ୍ତି?
ନା ସେଇଟା ତ କେବେ ସୁଯୋଗ ପାଇନି କିନ୍ତୁ
ହଉ ଯଦି କେବେ ଯିବେ ନିଶ୍ଚୟ ବୁଲିବାକୁ ପାଇଁ ଯିବେ କନ୍ଧମାଳ ଡିଷ୍ଟିକ ଉଁ ଜାଣିଛନ୍? ନ୍ତି ନା ନାଇଁ ମୁଁ ଜାଣିନି ହେଲେ ଦ୍ଵିତୀୟ କାଶ୍ମୀର କୁହା ହୁଏ। ଯୋଉଟା କି ଆମର ଦାରିଙ୍ଗବାଡି ରହୁଛି।
ଆପଣ ଯୋଉ କହିଲେନି କି ହାଲୋ
ହାଲୋ।
ଆପଣ ଯୋଉ କହିଲେନି କି ସେ ଏ ଏ ଆପଣ ସେପାଟ ଏରିଆରେ ପି ମାନେ ଆପଣ ସେପାଟର ପିଲା ଆମର ଏଠି ରହି ପଢାପଢି କରୁଛନ୍ତି। ନହେଲେ ଅଛନ୍ତି ବି
ହୁଁ ହୁଁ।
ଓ।
ଆମର ବହୁତ ସାରା ଛୁଆ ସେପଟେ ପଢ଼ାପଢ଼ି କରନ୍ତି। ଆପଣ ଯଦି କେବେ ଗଲେ କନ୍ଧମାଳ ଡିଷ୍ଟ
ମୁଁ ସେପଟ ଜାଗା ଜା ଜାଗା ଦେଇି ଜାଗା ଦେଇ କି ଯାଇଚି ହେଲେ ମୁଁ ରହି କେତେ ମାନେ ରହିନି ସେ ଏରିଆ ରେ କେତେବେଳେ।
ଆଛା ଆପଣ ତ ଜାଣିଥିବେ ଆମର ଯୋଉ କୁଆ ହୁଏ ଦ୍ଵିତୀୟ କାଶ୍ମୀର ଯୋଉଟା କି ଆମର ଦାରିଙ୍ଗ ବାଡି ରହୁଚି। କନ୍ଧମାଳ ଜିଲ୍ଲାର ହଉ ନିଶ୍ଚୟ ଯାଇକି ବୁଲିକି ଆସିବେ।
ଆଜ୍ଞା ଆଜ୍ଞା।
ଆଉ ଅଭିଜ୍ଞତା କଣ ରହୁଚି କଣ ସେଇ ଜିନିଷ ଦେଖିବେ ଆଉ।
ଆଜ୍ଞା ଧନ୍ୟବାଦ ଧନ୍ୟବାଦ ଆପଣପେଇ କଥା ହେଇ ବହୁତ ଖୁସି ଲାଗିଲା।
ଆପଣଙ୍କୁ ବି ଧନ୍ୟବାଦ।
ଆଜ୍ଞା ରଖୁଚି ଆଜ୍ଞା।